ହ୍ୟାଲୋ, ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ, ଆଜ୍ଞା।
କଣ କରୁଥିଲେ?
ହଁ ଏଇ ଆସିଲୁ କଲେଜରୁୁ ଆସିକି ଏଠି ବୁଲୁଥିଲୁ ବାହାରେ ଆଉ। କଲେଜ୍ ଟିକେ ଆଜି ଲେଟ୍ ହେଲା ଆଜ୍ଞା ଆଜ୍ଞା ମୋବାଇଲ୍ ଟା ଦେଖିକି ବୁଲୁଥିଲୁ ଆଉ।
ହଁ ଆଉ ଖାଇଥିଲେ କଣ?
ଆଜ୍ଞା ଆଜି ହେଇଥିଲା ପଖାଳ ଆଉ ମୁଁ ତ ଟିକେ ପଖାଳ ଟିକେ ବହୁତ୍ ମତେ ପସନ୍ଦ ଟିକେ ଆଉ ପଖାଳକୁ ଟିକେ ବଡିଚୂୁରା ହେଇଥିଲା।
ହୁଁ ଓଡିଆ ଘରର ଖାଇବା ଆମର ଆମେ ତ ଓଡିଆ ଲୋକ।
ଆଜ୍ଞା ଆଜ୍ଞା। ଆଜ୍ଞା ଆମରବି ସେ ଓଡ଼ିଆ ଲୋକ ଆମକୁତ ବହୁତ୍ ପସନ୍ଦ ପଖାଳକୁ ଆଉ ବଡିଚୁରା ଆଉ ଶାଗ ଭଜା। ଆଉ ଆମ ଘରେତ ଆମ ଏଠି କହିବୁ ଆମର ଫସଲ ତ ହୁଏ ଆମ ଏଇ ଏରିଆରେ। ଆମ ଘର କତିରେ ଫସଲ ହୁଏ ଭଲ ଭଲ ଫସଲବି ଲାଗେ। ଆ ଏମିତିକି ବାଇଗଣ, ଭେଣ୍ଡି, ଜହ୍ନି। ଆ ଆଉ ପୋଟଳ ଏରା ସବୁ ବିଭିନ୍ନ ବିଭିନ୍ନ ପରିବା ଇଏ ହୁଏ। ଯାହାକି ଆମେ ବାରିକରରୁ ଆଣିକିନା ଭାଜିକି ଖାଉ ଆଉ ତାକି ବାଇଗଣରେ ଆମ ଶାଗ ଆଉ ପଖାଳ ବଡିଚୂୁରା ହେଇଗଲେ ବଡି ଟିକିଏ ଜବର ଖାଦ୍ୟ ଆମର।
ହୁଁ ହୁଁ ପଖାଳ ସାଙ୍ଗରେ ସବୁ ଦେଶୀ ଜିନିଷ ଖାଇଲେ ଭଲ ଲାଗେ। ଆଉ କାକୁଡ଼ି?
ଆଜ୍ଞା ଆମ ଘର କତରେ ଆମ ତ ଫସଲ ଆମେ ତ ଏଇଠୁ ଆଣିବୁ ଆମ ବାରିକରରେ ଆମେ ଖାଉ ଆଉ।
ହୁଁ ଭଲ, ବାହାର ଜିନିଷ ଖାଇବା ଅପେକ୍ଷା ଘର ଜିନିଷ ଖାଇବ ଭଲ।
ଆଜ୍ଞା।
ପୁରା ଖା ପୁରା ଭଲ ଜିନିଷ ଖାଇଲନା ବାହାର ଜିନିଷ ଗୁରା ରୋଗ ହୋଉଚି କେତେ ଦେଖୁଚ।
ଆଜ୍ଞା ଆଜ୍ଞା।
ହୁଁ ଆଉ ଦିନରେ କଣ ଖାଇଥିଲ?
ଦିନରେ ଆଜି ସକାଳୁ ହେଇଥିଲା ସକାଳେ ଖାଇକି ଯାଇଥିଲି କ୍ଷୀର ଟିକିଏ ପିଇକି ଯାଇଥିଲି। ଆଉ କଲେଜ ଯାଇଥିଲି। କ୍ଷୀର ଟିକିଏ ହେଇଥିଲା ଖଲେ ଯେହେତୁ ସକାଳେ ଆଜି ଏନ ଆମ ଟେନସିସି ରେ ମୁଁ ଅଛି। କଲେଜରେ ଯେହେତୁ ଆଜି ନଥିଲା ଘରେ ଟିକିଏ ଉଠି ନଥିଲେ ସକାଳୁ ମୁଁ ସକାଳେ କ୍ଷୀର ଟିକିଏ ଥିଲା। କ୍ଷୀର ଟିକିଏ ପିଇକି ଯାଇଥିଲି। ଆଉ କ୍ଷୀରଖି ପିଇ ଦେଇକି ପଳେଇଲି କଲେଜ। କଲେଜରେ ଯେହେତୁ ଆଉ କଲେଜରେ ଆଜି ମୋତେ ବହୁତ ଫାଙ୍କା ମିଳିଲାନି ଟୋଟାଲ୍ ଫାଙ୍କା ନଥିଲା ଟିକିଏ କାମ ଦାୟିତ୍ୱ ବହୁତ୍ ଥିଲା ମୋର ହେଠି। ଆଉ ସେ କାମଟା ଫାଙ୍କାରୁ ହେଇକି ମୁଁ ଯାଇଥିଲି ମାମୁଁ ଘରକୁ ଯାଇଥିଲି। ମାମୁଁଘଅଟି ବି ଆଜି ପଖାଳ କରିଥିଲେ। ପଖାଳକୁ ମାଉସୀ ଭର୍ତ୍ତା କରିଦେଇଥିଲା ଆଳୁ ଭର୍ତ୍ତା। ଆଉ ତାକୁ ଟିକିଏ ଖାଇଦେଲି ଆଜି। ତାପରେ ଆସିକି ହେଇ ଘରେ ଖାଇଲି ଆଉ।
ହୁଁ ଘର ପାଖରୁ କଲେଜ କେତେ ବାଟ ହୋଉଚି?
ଆମର ଘର କତିରୁ କଲେଜ ହେଇଯିବ ବାର କିଲୋମିଟର ଖଣ୍ଡେ ହେଇଯିବ।
ହୁଁ। ସାଇକେଲରେ ଯାଉଚ ନା ଗାଡିରେ? ହୁଁ ଉଁ।
ଆଜ୍ଞା।
ଆା ଆ ଆମର ତ ଏଇ ସନ୍ଧ୍ୟା ବେଳେ ଆମେ ନଈ ତଳେ ବସୁଛୁ। ଏଇଠି ପବନ ଟିକିଏ ଖାଉଚୁ।
ଆଜ୍ଞା।
ହାଁ ଦିନେରେ ତ ଆଜି ବର୍ଷା ଯୋରେ ହୋଉଥିଲା। ଆଉ କୁଆଡେ ବାହାରି ହେଲାନି ଏଇ ସନ୍ଧ୍ୟା ବେଳେ ଏଇ ନଈରେ ଟିକିଏ ଠାକୁ ଠାକୁର ପାଖରୁ ଆସିକି ଏଇଠି ବସିଚୁ। ଏଇଠି ଆଉ ନଈରେ ଟିକିଏ ପବନ ଖାଇବୁ। ସାଙ୍ଗ ସାଥି ସବୁ ଆସିବେ ବସିବୁ ସେଇଠି। ତାପରେ ନିଜ ନିଜ ଘରକୁ ଆ ଆଠଟା ନଅଟା ବାଜିଲେ ଆମେ ପଳେଇବୁ ଆଉ।
ଯାଆ ଯାଆ ଆଜ୍ଞା। ବହୁତ୍ ଭଲ ଯାଉ। ଆସିକି ଟିକିଏ ଇଏ କରୁଚନ୍ତି ୱାର୍କ ଆଉଟ୍ ପରି ଟିକିଏ ଆପଣ ସକାଳୁ ସକାଳୁ ଟିକ ଏଇଯେ କରୁଚନ୍ତି ଏକୁ ରାତି ସନ୍ଧ୍ୟା ଯାଏଁ ପୋଲ ଉପରେ ବସିକି ନଈକୂଳେ ପବନ ଟା ଖାଉଚନ୍ତି ମନ୍ଦିରରୁ ଫେଣି ଯାଇକି।
ଆଉ ଖେଳ ଖେଳ ହୋଉଚି ନା ଗାଁରେ ନା ନାଇଁ?
ଆଜ୍ଞା ଖେଳ କଥା କଣ କହୁଚନ୍ତି। ଆମର ତ ଟିକିଏ ବହୁତ୍ ପସନ୍ଦ କ୍ରିକେଟ୍।
ହୁଁ।
କ୍ରିକେଟିଏ ବହୁତ୍ ପସନ୍ଦ। ଆଉ ଆମେ ତ କ୍ରିକେଟ୍ ଟିଏ ଖେଳିବାକୁ ମୁଁ ବହୁତ୍ ପସନ୍ଦ କରେ। ଆଉ ଯେହେତୁ ପସନ୍ଦ କରେ ତାକୁ ତ ମୁଁ କେବେ ତ ଛାଡ଼ିକି ରହିପାରେ ନା। ମୋ କଲେଜରେ ମୁଁ ଥିବ ମୋର କାମ ଥାଏ। ମୁଁ କଲେଜରେ କାମ ମଝିରେ ଅଳ୍ପ ରଖିକିନା ମାଡାମଙ୍କୁ କହିକି ନା ପଳେଇଆସେ। ମାମ୍ ଏତିକି କାମ୍ କାମ ହେଇଚି ଆଜି ଏତିକି ମାମ୍ ଆସିଲେ କାଲି କରିଦବି। ମାମ୍ କହିକିନା ଆସିକି ପଳେଇ ଆସି ମୋ ଚାରିଟା ବେଳେ ଚାରିଟା ବାଜିବ ମାନେ ମୁଁ କେଉଁଠି ଠିଆଇ ଯାଇକି ପଡ଼ିଆରେ ପହଞ୍ଚିଯାଏ। ପଡ଼ିଆରେ ମୋତେ ଖେଳ କ୍ରିକେଟ ଟିକିଏଅଧିକ ପସନ୍ଦ ହୋଇଥାଏ।
ହୁଁ ଖେଳ ଟା ଖେଳିବା ଭଲ। କି ଟିକିଏ ଦେହ ଟା ଭଲ ରହିବ। ହଁମ୍ ଆମ ବଡି ଟା ବି ଠିକ୍ ରହିବ। ଦେହଟା ବି ଠିକ୍ ରହିବ। ସବୁ ଭଲ ରହିବ। ହୁଁ ହୁଁ ଯାହାବି ତମେ କହୁଛ ଏନ୍ ସି ସି ପିଲାମାନେ ଗମର ଫି ଫିନିସି ବି ରହିବା ଦରକାର ଯେକୌଣସି କାର୍ଯ୍ୟ ତମେ ବହୁତ ଜଲ୍ଦି ବି କରିପାରିବ। ଆମେ ଯୋଉ କାର୍ଯ୍ୟ ଲେ ସମୟ ଲାଗିବ ତମର ବହୁତ ଜଲ୍ଦି ହେଇପାରିବ।
ଆଜ୍ଞା ଆଜ୍ଞା।
ହୁଁ ହୁଁ ଆଉ ଘରେ ସବୁ କଣ କରୁଛନ୍ତି?
ଘରେ ମା କଥା ହଉଛନ୍ତି। ତାଙ୍କ ବାପାଙ୍କ ସହ କଲ୍ କରିଛନ୍ତି ଆଉ ବୋଉ ଓ ବୋଉ ତାଙ୍କ ରୋଷେଇ କରୁଛନ୍ତି ଭାଇମାନେ ବୁଲୁ ଭାଇମାନେ ତ ପଢ଼ୁଥିଲେ। ଭାଇ ଏବେ ଟିକେ ବାହାରକୁ ଆସିଛି ଟିକେ ସାପ ଦେଖିବାକୁ।
ଓହୋ।
ଆଜ୍ଞା ଆଜ୍ଞା।
ହୁଁ
ତାଙ୍କୁ କହିଦେବା।
ଆଉ ତମର ପୁଅ ଏ ରଜ କେମିତି କଟିଲା?
ଆଜ୍ଞା ରଜ ତ ଅଁ କଣ କହିବୁ ତ ଆମେ ମୁଁ ଏଇନା ଷ୍ଟୁଡେଣ୍ଟ ଯେହେତୁ ଅଛୁ। ଅଁ ତ ଆମ ଘର ଲୋକ ଟିକେ ଗାଡ଼ି ମାଡ଼ି ତ ଗାଡ଼ି କିଣିନାନ୍ତି ଆମ ପାଇଁ ତ ସାଇକେଲ ନେଇକି ଯାଉଚୁ କଲେଜ ଯାଉଚୁ ଇଏ ଯାଉଛୁ। ଆଉ ତ କୁଆ ଯାଇ ପାରୁନୁ ତ ରଜ କୁଆଡେ ଯାଇପାରୁନୁ ଏମିତି ଘରେ ଟିକେ ଏଇଠି ଗାଁ ରେ ବୁଲାବୁଲି କରିକି କଟେଇଲୁ ଆଉ।
ଓହୋ ଗାଁ ଗାଁ ରେ ବୁଲାବୁଲି ହେଲା ବାହାରକୁ କୁଆଡେ ଯାଇପାରିଲାନି ନାଇଁ। ଆଉ ଠାକୁର ପାଖକୁ।
ଆଜ୍ଞା ମଝି ରଜ ଦିନ ଯାଇଥିଲୁ ଆମର ଏ ଅଛି ପାଖରେ ଯୋଉଁ ଛତିଆ ବଟ। ସେଠିକି ଯାଇଥିଲୁ।
ଘର ପାଖରୁ ଛତିଆ ବହୁତ କମ୍ ବାଟ ନାଇଁ?
ଆଜ୍ଞା ସେ ହବ ଦଶ କିଲୋମିଟର ଖଣ୍ଡେ ହବ। ଆଜ୍ଞା ନା ସାଇକେଲରେ ଆମେ ଯାଇଥି ଲୁ ତ ଆମ ଏଇ ଏନ୍ ସି ସି ର ଗୋଟେ ପିଲା ମାନେ ଏନ୍ ସି ସି ସାଙ୍ଗ ମାନେ ଇଏ କରିଥିଲେ। ଆଉ ଆସିଥିଲେ। ଆଜ୍ଞା ଅବଡା ତ ଖାଇବୁ ଆଉ ଛ ବଟ ଉପରୁକୁ ଯିବୁ ମାନେ ଠାକୁରଙ୍କ ପାଖକୁ ତ ଅଭଡା ଟିକେ ନ ଖାଇଲେ ହବନି।
ନ ଖାଇଲେ ମନ ଶାନ୍ତି ଲାଗିବନି।
ଆଜ୍ଞା ଆଜ୍ଞା।
ଆଉ ଗାଁ ଗାଁ ରେ ତମେ ଅଛ ଗାଁ ଜିନିଷକୁୁ ଇଏ କରୁଛ ଭଲ ନା। ଆଉ ପୁରୀ ପୁରୀ କେ ଥର ଯାଇଛ ଆମ ଜଗନ୍ନାଥ ମନ୍ଦିର?
ଆଜ୍ଞା ପୁରୀ ତ ଗଲିଣି ହେଇଯିବ ଚାରିଥର ଖଣ୍ଡେ ହେଇଗଲାଣି ମୁଁ ଗଲିଣି। ଆଉ ପୁରୀ ତ ସବୁ ବର୍ଷ ମୁଁ ଯାଉଚି ଏଇଠି ଚାରି ବର୍ଷ ହେଲା ମୁଁ ଲଗାତାର ଯାଇଚି। ଏଇ ବର୍ଷ ବି ଯାଇଥିଲି ବହୁତ ଠାକୁରଙ୍କ ପାଖରେକୁ ଯିବା ପାଇଁ ବହୁତ ଟାଇମ୍ ଲାଗିଗଲା ନିହାତି ଆମକୁ ତି ଦି ଘଣ୍ଟା ଖଣ୍ଡେ ଲାଗିଗଲା। ମାନେ ତା ଧାମଟା ଏବେ ବହୁତ ଚେଞ୍ଜ୍ କରିଦେଇଛନ୍ତି।
ହୁଁ ଆଗ୍ ଆଗରେ ଯୋଉ ଥିଲା ଭଲ ଉଁ କାର୍ଯ୍ୟ ଥିଲା ଭଲ ଥିଲା। ଏବେ ଏବେ ଟିକେ ଟିକେ ମ ମାନେ ଚେଞ୍ଜ୍ ହେଲା ଭଳିଆ ଲାଗୁଚି।
ଆଜ୍ଞା ଆଜ୍ଞା ବହୁତ ଚେଞ୍ଜ କରିଦେଇଚନ୍ତି ଦର୍ଶନ କରିବା ପାଇଁ ଠାକୁରଙ୍କୁ ବହୁତ ଟାଇମ ଲାଗି ଯାଉଚି ଠିଆ କରି କରି ଗଲା ବେଳକୁ ଲୋକମାନଙ୍କୁ ଆଉ କରିକି ବହୁତ ଇଏ ଲାଗି ଯାଉଚି ଆଉ ଦଶ ଶନ ହେଇପାରୁନି ଠାକୁରଙ୍କୁ ଦର୍ଶନ କରିବାକୁ ହେଲେ ଟାଇମ୍ ଲାଗୁଚି ଅଧିକ ଲୋକ ମାନେ ଯାଉଚନ୍ତି ବୁଢ଼ାବୁଢ଼ୀ ଲୋକମାନେ ଯାଉଛନ୍ତି ସେ ତ ପାଣି ତ ନେଇନଥିବେ ତ ତାଙ୍କ ମୁଣ୍ଡ ମୁଣ୍ଡ ଇଏ ବି ହେଇ କିନା ବି ଭଗବାନ କତିକି ଇଏ କରିକି ଯାଉଚନ୍ତି ସେ ଫେରି ଆସନ୍ତି କିଛି ଲୋ କୋ ବି ଯାଉଚନ୍ତି ଠାକୁରଙ୍କ ଗତରୁ ଫେରି ଆସନ୍ତି କିନ୍ତୁ ଆମେ ଯାଇଥିଲୁ ଯେହେତୁ ଯାଇ ଚୁ ବହୁତ ଲୋକ ଦେଖିଲୁ ଫେରି ଆସୁଚନ୍ତି ଆମେ ତ ଫେରିବୁ ନା ଆମେ ଯାଇଛୁ
ଠାକୁରଙ୍କୁ ଯାହା ବି ହେଲେ ଦର୍ଶନ କରିବ ନା ଯେତେ କଷ୍ଟ ହଉ ବରଂ ଯେ କଷ୍ଟ କଲେ କୃଷ୍ଣ ପାଇବ କଥାର ନାଇଁ ସେମିତି ଲାଇନ ଠିଆ ହେଲେ ଯାଇଁ ଦେଖା କରିବ ଠାକୁରଙ୍କୁ ଆଉ କେମିତି
ଆଜ୍ଞା ଆଜ୍ଞା ଆମେ ତ ଯାହାହେଲେ ଇଏ ଆମୁକୁ ଧୈର୍ଯ୍ୟ ରଖିବାକୁ ପଡ଼ିବ ଆମେ ଧୈର୍ଯ୍ୟ ରଖିକି ପ୍ରଭୁକୁ ଦେଖା କରିକି ଆଇଲୁ ବହୁତ ଭଲ ଭାବେରେବି ପ୍ରଭୁକୁ ଦେଖିଲୁ। ଭିଡ ବି ତାଭିତରେ ଥିଲା ତଥାପି ଆମେ ଲୋକଙ୍କ ଆଗକୁ ଯାଇ କିନା ଆମେ ଲୋ ପଭୁଙ୍କୁ ଭଲସେ ପୁରା ଦେଖିଲୁ ବହୁତ ଖୁସିବି ଲାଗିଲା ଠା ଠାକୁର କତିକୁ ଗଲେ ମାନେ ହେଠୁ ଇଛା ହବନି ଯେ ଆଉ ଆସିବାକୁ ଆଜ୍ଞା।
ହୁଁ ଠାକୁରଙ୍କୁ ଦେଖିଲେ ମନ ପୁରିଯିବ।
ଆଜ୍ଞା ଆଜ୍ଞା।
ଆଉ ସମୁଦ୍ର କୂଳକୁ ଗଲନା?
ଆଜ୍ଞା ଆଜ୍ଞା ସମୁଦ୍ରକୁ ନଗଲେ ପୁରୀ ଯାଇଚୁ ସମୁଦ୍ରକୁ ଟିକେ ନଗଲେ ଭଲ ଲାଗିବକି?
ଆଗେ ସମୁଦ୍ରରେ ଯାଇଁକି ଗାଧେଇକି ପବିତ୍ର ହେଲା ପରେ ଯାଇଁକି ପୁରୀ ଯାଇଥିବ ନା କି ମନ୍ଦିରକୁ ଆଉ ସେଠି ଅବଢା ଖାଇଲନା?
ଆଜ୍ଞା ଅଭଡା ସେଠି ପୁରୀ ଜ ଦ ଜଗନ୍ନାଥ ଧାମକୁ ଯିବୁ ଅଭଡା ଟିକେ ନଖାଇଲେ ହେଟି ହବ ଅଭଡାତ ତାର ଇଏନା
ହଁ।
ଖରା ବେଳର ଆମ ଭୋଜନଟା ହିଁ ସେ ଅବଢାରେ ଯିବ।
ଆଉ ଯୋଉଟା ଖଜା ଭୋଗ ହୁଏ ସେ କିଛି ତାକୁ ଖାଇଦେଲ ନା?
ଆଜ୍ଞା ଆଜ୍ଞା ଆଜ୍ଞା ତାକୁ ତ ଆମେ ଆମେ ଯାଇଥିଲୁ ଯେହେତୁ ଆମେ ଘର୍ ଘର ନେଇକିନା ରହିଥିଲୁ ସେଠି ଆଉ ଘରକୁ ଆଣିଲୁ ସେ ରୁମ୍ ଆମ ଘରେ ଯୋଉ ରହିଥିଲୁ ସେଠି ଆଣିଲୁ ଇଏ ନେଇକି ଆସିଲୁ ଅ ଖଜା ନେଇକି ଆସିଲୁ। ସାଙ୍ଗମାନେ ଯାଉ ଆଇଥିଲୁ ଆଣିକି ଚୋବେଇଲୁ ଆଉ ଘରକୁ ଆଇଲା ବେଳେ ଆମେ ପାଞ୍ଚ କିଲେ ଛଅ କିଲେ ନେଇକି ଆଇଲୁ। ଘରକୁ ମୁଁ ଆଣିଥିଲି ସାତ କିଲେ ଆଣିଥିଲି।
ହୁଁ ଭଲ ଘରପାଇଁକା ବି ଆଣିବ ଘରେ ବନ୍ଧୁବାନ୍ଧବ ଅଛନ୍ତି। ସାଇ ଭାଇ ଲୋକ ଅଛନ୍ତି ସିଏବି ଖାଇବେନା ସେ କଣ ସମସ୍ତେ ଯାଇପାରୁଚନ୍ତି ସବୁବେଳେ।
ହଁ ଆଜ୍ଞା ମୁଁ ଏମି ଏତିକି ସବୁ ବନ୍ଧୁବାନ୍ଧବ ପାଇଁ ଅଲଗା ଅଲଗା ଏକାଥରେ ନେଇଆଇଲି ଏକାଥରେ ସମସ୍ତ ଘରୁ ଏକାଦ ଆସିଲି ଯେତେବେଳେ ଆମ ଘରକୁ ଏକାଥରେ ସିଆଡୁ ଦେଇ ଦେଇ ଦେଇ ଦେଇ ଦେଇ ଏଇ ଏକାଥରେ ପଳେଇ ଆଇଲି।
ହଁ ଭଲ ସିଏ ଉଂ ଠାକୁରଙ୍କ ପାଖକୁ ଯିବ ମାନେ ଯାହାବି ହେଲେ ମ ଅବଢା ଖାଇବ ଆଉ ଉଁ ଖଜାବି ଖାଇବ।
ଆଜ୍ଞା ଆଜ୍ଞା।
ଠାକୁରଙ୍କ ପ୍ରସାଦ ନପାଇଲେ ଠାକୁରଙ୍କ କତିକି ଯାଇକିରି
ଆଜ୍ଞା ଆଜ୍ଞା। ଆଜ୍ଞା।
ଆଉ ସନ୍ଧ୍ୟା ବେଳେ ଆଉ କଣ ଖିଆ ହେଇଥିଲା?
ସନ୍ଧ୍ୟାବେଳେତ କିଛି ଖିଆ ହେଇନି ଆ ସେଇ ମାମୁଁଘରୁ ଖାଇକି ଆସିଥିଲି ପଖାଳ ସେତିକି ଇଏ ଅଛି ଆଉ ଏଇନା ଏବେ କିଛି ଖିଆହେଇନି ରାତିକିଟିକେ ଏଇ କଣ ଘରେ ଦିଟା କରିତେ କ୍ଷୀର ଟିକେବି ମୁଁ ଟିକେ ରାତି ରେ କ୍ଷୀର ପିଇକିନାସୁଏ ଆଉ କ୍ଷୀର ଟିକିଏ ରଖିଥିବେ ଘରେ ଆଉ ଖାଇବା ପାଇଁ କଣ ଆମରତ ଶୁଖିଲା ଜିନିଷ ହୁଏ ରୁଟି ଆଉ ରାତିରେ ଭାତ ଟିକେ ଖାଏନା ସେଇ ଇଏ ଜିନିଷ ଖାଏ ଆଉ ଯେହେତୁ ମୁଁ ଦୌଡ଼ା ଦୌଡ଼ି ଟିକେ କରେ ବଡିଟାକୁ ଇଏ କରେ ଏକ୍ସରସାଇଜ କରୁଚି ୱାର୍କ ଇଏ କରୁଚି ଯେହେତୁ ସେତାଜେରି ଇଏ ରଖିଛି ଆଉ ଆଉ ଶୁଖିଲା ଜିନିଷ ରାତିରେ ଟିକେ ଖାଇ ପିଇ ଶୁଏ ଆଉ।
ହୁଁ ଆମର ଓଡିଆ ଘରରେ ଆମର ଖରା ବେଳରେ ମୁଖ୍ୟ ଖାଇବା ଦରକାରେ। ଯାହାବି ତମେ ଖାଅ ଯେତିକି ଖାଇବା କଥା ତାଡବଲ ମାନେ ତା ଉଁ ଦି ଟାଇମ ଯେମିତି ପାଇବ।
ଆଜ୍ଞା ଆପଣଙ୍କ ସହିତ‌ କ କଥା ହେଇକି ତ ମୋତେ ବହୁତ ଖୁସି ଲାଗିଲା ଆଉ ତ ଆପଣଙ୍କୁ ବହୁତ୍ କିଛି ଶିଖିବାକୁ ମିଳିଲା କେତେ କଥା କହିଲେ ଠାକୁରଙ୍କ ଆଉ ଏତିକି କହି ଜୟ ଜଗନ୍ନାଥ ରହୁଛି।
ହୋଉ ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ।